ହ୍ୟାଲୋ।
ନମସ୍କାର୍।
ହ୍ୟାଲୋ।
ନମସ୍କାର।
ନମସ୍କାର।
କେମିତି ଅଛ?
ମୁଁ ଭଲ ଅଛି। ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି।
ଆଜି କଣ କରୁଥିଲ?
ଆଜି ମୁଁ ଘର କାମର ମା ଙ୍କୁ ସାହାଯ୍ୟ କଲି।
ବହୁତ ଭଲ। ମୁଁ ମଧ୍ୟ ସକାଳେ ବ୍ୟାୟାମ କରୁଥିଲି।
ବ୍ୟାୟାମ କରିବା ସ୍ବାସ୍ଥ୍ଯ ପାଇଁ ଭଲ।
ହଁ ଏହା ଆମକୁ ସୁସ୍ଥ ରଖେ।
ତୁମର ସଉକ୍ କଣ?
ମୋର ସଉକ୍ ପୁସ୍ତକ ପଢିବା। ତୁମର?
ମୋର ସଉକୁ ଚିତ୍ର ଆଙ୍କିବା। ତୁମର ପ୍ରିୟ ପୁସ୍ତକ କଣ?
ମତେ ପ୍ରେରଣା ଦାୟକ ପୁସ୍ତକ ପଢିବାକୁ ଭଲ ଲାଗେ।
ତୁମେ ଭବିଷ୍ୟତରେ କଣ ହେବାକୁ ଚାହୁଁଛ?
ମୁଁ ଜଣେ ଶିକ୍ଷକ ହେବାକୁ ଚାହୁଁଛି, ତୁମେ?
ମୁଁ ଭବିଷ୍ୟତରେ ଇଞ୍ଜିନିୟରିଂ ହେବାକୁ ଚାହୁଁଛି।
ବହୁତ ଭଲ ଆମେ ପରିଶ୍ରମ କଲେ ନିଶ୍ଚୟ ସଫଳ ହେବୁ।
ଠିକ କଥା ପରିଶ୍ରମ ହଉଛି ସଫଳତାର ଚାବିକାଠି।
ହଁ, ଆଉ ତୁମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି, ତୁମ ଦେହ?
ହଁ ମୋ ଦେହ ମଧ୍ୟ ଭଲ ଅଛି।
ତୁମେ ଖାଇ ସାଇଲଣି?
ହଁ ମୁଁ ଖାଇସାରିଲିଣି।
କଣ ଆଜି ଖାଇଚ? ଆଜି କଣ ଖାଇଛ? ହଉ, ତୁମେ ଆଜି କଣ ଖାଇଛ?
ମୁଁ ଭାତ, ଡାଲି, ଭଜା, ଆମ୍ବ ଖାଇଛି।
ଆଉ ତୁମର କଣ ଆମ୍ବ ଗଛ ଅଛି କି?
ହଁ ଅଛି।
ଓହୋ। ଆଉ ତମର ରଜରେ କଣ ସବୁ ମାନେ ରଜ ପ୍ଲାନିଂ କଣ ସବୁ ହେଲାଣି?
ରଜ ପ୍ଲାନିଂ ଡ୍ରେସ୍ ପ୍ରେସ୍ କିଣା କିିଣି ହବ ଯିବୁ।
ହେଇନି?
ନା କିଣାକିଣି ହେଇନି ହବ।
ଆ ରଜରେ ତମେ କଣ କରିବ?
ବୁଲିବାକୁ ଯିବୁ ଆଉ।
ଆଉ ପିଠା ଆରିକା ହବ ନା ହବନି?
ହଁ ହବ।
ଆଉ କି କି ପିଠା ସବୁ ହବ?
ଆମର ପୋଡ଼ପିଠା ହବ ଆଉ।
ଓହୋ, ହୁଁ ଆମର ବି ହବ।
ଆଉ ତମେ କୁଆଡେ ଯିବ ବୁଲିବାକୁ?
ତମ ଦେହ ଭଲ ଅଛି ନା ଭଲ ନାହିଁ?
ହଁ ଭଲ ଅଛି।
ହୁଁ ଭଲ। ଆଉ ରଜରେ ଡ୍ରେସ୍ ଆଣିଛ ନା ଆଣିନା? ହ୍ୟାଲେ। ହ୍ୟାଲୋ। ହାଲୋ।